ନମସ୍କାର।
ନମସ୍କାର ଭାଇ ଜୟ ଜଗନ୍ନାଥ ଶୁଭ ସକାଳ।
ଜୟ ଜଗନ୍ନାଥ ଶୁଭ ସକାଳ ଭଲ ଅଛନ୍ତି ଆପଣ?
ହଁ ମୁଁ ବଢିଆ ଅଛି ଆପଣ କେମିତି ଅଛନ୍ତି?
ମୁଁ ବହୁତ ବଢିଆ ଆସି ବଡ ଭାଇ।
ଆଉ କେମିତି କଣ ଚାଲିଛି କଣ କରୁଛନ୍ତି?
ଘରେ ହେଇଥିଲି ବର୍ଷା ପାଗ ତ ରହିଅଛି।
ବର୍ଷା ଆପଣଙ୍କ ଆଡେ ବି ବର୍ଷା ହଉଛି?
ଆଜ୍ଞା ଭାଇ ଆମ ଆଡେ ବି ବର୍ଷା ଚାଲି ଅଛି କାହିଁକି ନା ଏଇଟା ତ ବର୍ଷା ମାସ ନା?
ଆଜ୍ଞା ଆଜ୍ଞା ମାହା ପ୍ରଭୁ ଯେତେବେଳେ ରଥଯାତ୍ରାରେ ବାହାରିଛନ୍ତି ଏଇ ଏଇପାଗରେ ଏଇ ଏଇ ବର୍ଷରେ ବ ଯେତେବେଳେ ଯଦି ହବନି ବର୍ଷା ତାହେଲେ ଆଉ କେମିତି ହବ ଆଷାଢ ମାସ ରେ।
ହଁ ଭାଇ ଠିକ୍ କଥା ଆପଣ କହିଛନ୍ତି ମହାପ୍ରଭୁ ତ ସ୍ନାନ ଯାତ୍ରା ସାରି ସାରିଲେଣି। ଆଉ ବର୍ଷା ହେବାର ତ ବହୁତ୍ ସମ୍ଭାବନା ରହିଛି। ଆଉ ବର୍ଷା ନହେଲେ ଆମ ଚାଷୀମାନେ ବି କେମିତି ଖୁସି ହେବେ ଯେ।
ଉଁ ବ ଚାଷୀ ମାନଙ୍କ ପାଇଁ ବି ଦରକାର୍ ଆଉ ମହାପ୍ରଭୁଙ୍କର ଭକ୍ତଙ୍କ ପାଇଁ ବି ଦରକାର୍ ଏତେ ଖରା ଗରମ ହେଲେ ଭକ୍ତ ମାନ କଷ୍ଟ ପାଇବେନି ତେଣୁ ମହାପ୍ରଭୁଙ୍କ କୃପାରୁ ଆସ ଆଷାଢ଼ ମାସରେ ଏ ବର୍ଷ ଠିକ୍ ଠାକ୍ ବର୍ଷା ହଉଛି। ଭଲ ବି ଲାଗୁଛି ପାଗ ଟିକେ ଥଣ୍ଡା ଅଛି। ଆଉ ଆପଣ ମାନେ କେମିତି କଣ ଏ ବର୍ଷ ରଥଯାତ୍ର ର କଣ ଆପଣଙ୍କର ଅଛି ଆପଣଙ୍କର ଆଚ୍ଛା କି କଣ? କେମିତି କଣ ପ୍ରସ୍ତୁତି କେମିତି କଣ ଚାଲିଛି ଏବେ ତ ଆଷାଢ ମାସ ତବ ରଥଯାତ୍ରା ତ ମହାପ୍ରଭୁ ଅଣସର ଘରେ ଅଛନ୍ତି। ରଥଯାତ୍ରା ତ ଆରମ୍ଭ ହବ କେମିତି କଣ ଆପଣଙ୍କର ଚାଲିଛି ଆପଣଙ୍କ ସହରର ପ୍ରସ୍ତୁତି କେମିତି ଚାଲ
ମୋ ସହରରେ ତ ବହୁତ୍ ଭଲ ପ୍ରସ୍ତୁତି ଚାଲିଛି। ବିଭିନ୍ନ ଜାଗାରୁ କା କାଠ ଯାକ ଆସୁଛି ମହାପ୍ରଭୁ ପ୍ରଭୁଙ୍କର ସେଇ କାର୍ ବ ହେବା ପାଇଁ। ରଥ ହେବା ପାଇଁ ଆଉ କାଠ ମଧ୍ୟ ଆସୁ ଚି ତାପରେ ସମ୍ବଲପୁରରୁୁ ମଧ୍ୟ କିଛିଟା ଲୁଗା ଆସୁଛି ଯେପରିକି ଓଡିଶାର ପର୍ବ। ଚାରିହାଡୁ କିଛି ନା କିଛିଟା ଜିନିଷ ଆସୁଛି।
ଓ ସଜ ସଜାସଜି ମଧ୍ୟ ଲାଗିଛି ଏବେ ମହାପ୍ରଭୁଙ୍କ ଥର।
ସହରରେ ଆପଣଙ୍କର ପ୍ରସ୍ତୁତି ଜୋରଦାର୍ ଚାଲିଛି ରଥଯାତ୍ରା ପାଇଁ।
ଜୋରଦାର ଚାଲିଛି ଏକଦମ୍।
ଆ ବଢିଆ। ରଥଯାତ୍ରା ର ଗୋଟେ ଓଡ଼ିଶାର ଆମର ଗୋଟିଏ ନିଆରା ପର୍ବ। ନିଆରା ପରମ୍ପରା।
ଆମର ବଡ ପର୍ବ ନା?
ପ୍ରଭୁ ଜଗନ୍ନାଥ ମା ବଳଭଦ ଏ ମା ସୁଭଦ୍ରା। ଜଗନ୍ନା ଏ ବଳଭଦ୍ର ସମସ୍ତେ ପ୍ରଭୁ ତିନି ଠାକୁର ରଥରେ ବସି ପ୍ର ମାନେ ବର୍ଷକୁ ଏମିତି ଏଇଟା ଗୋ ଟିଏ ଥର ସୁଯୋଗ ମିଳେ ମାନେ ଯୋଉଠି ମତେ ଲାଗେ କି ଉଁ ଉଁ ଭକ୍ତ ଭଗବାନଙ୍କ ପାଖକୁ ନୁହେଁ ଭଗବାନ୍ ଭକ୍ତଙ୍କ ପାଖକୁ ଆସନ୍ତି ଦର୍ଶନ ଦବା ପାଇଁ ନିଜ ସହର ବୁଲିବା ପାଇଁ। ନିଜ ମାଉସୀଙ୍କ ଘରକୁ ଯିବା ପାଇଁ ମାନେ ଆମେ ଯେମିତି ହଁ।
ସମଥିଙ୍ଗ୍।
ଆମେ ଯେମିତି ଆମ ମାନେ ଏ ଉଁ ବ କେତେବେଳେ କେମିତି ବ ନିଜ ଉଁ ସମ୍ପର୍ୟଙ୍କ ଘରକୁ ଯାଉ ସେମିତି ବୁ ଉଁ
ମାଉସୀ ଘରକୁ ଜଗନ୍ନାଥ ଆସିଛନ୍ତି ନା
ଜ୍ଵର ରୋଗରୁ ଭଲ ହବା ପରେ ବୁଲିବା ପାଇଁ ଯାଆନ୍ତି ମାନେ ଯେମିତି ମାନବୀୟ ଲୀଳାରେ ମାନବ ହିସାବରେ ନିଜକୁ ମାନବ ଜାଗାରେ ରଖି ଯାଆନ୍ତି ନିଜ ମାଉସୀ ଘରେ ପୋଡ ପିଠା ଛେନା ପୋଡ ରସଗୋଲା ଖାଇ ପୁଣି ନଅ ଦିନ ପରେ ବାହୁଡା ଯାତ୍ରା ଆସି ବାଉଡ଼ାରେ ବାଉଡ଼ା ଯାତ୍ରା ପରଦିନ ସୁନାବେଶରେ ସମସ୍ତଙ୍କୁ ଦର୍ଶନ ଦେଇ ପୁନର୍ବାର ଶ୍ରୀମନ୍ଦିରକୁ ପ୍ରବେଶ କରନ୍ତି
ହଁ ଆଉ ଲକ୍ଷ୍ମୀ ମା ଲକ୍ଷ୍ମୀ ମା ମଧ୍ୟ ତାଙ୍କୁ ଜଗେଇଥାନ୍ତି ବହୁତ ବଢିଆ ବଢିଆ ଦୃଶ୍ୟ ସେଇ ସମୟରେ ଦେଖିବାକୁ ମିଳେ
ଲକ୍ଷ୍ମୀ ସାଆନ୍ତାଣୀଙ୍କଠୁ ଭୋଗ ଖାଇ ତାଙ୍କର ରାଗକୁ ଶାନ୍ତ କରି ପୁନର୍ବାର ଶ୍ରୀକ୍ଷେତ୍ରକୁ ମହାପ୍ରଭୁ ଆସନ୍ତି। ରଥ ତିନି ରଥ ପ୍ରତିବର୍ଷ ଯୋଉ ନୂଆ ନୂଆ ତିଆରି ହୁଏ। ଆମର ପ୍ରଭୁ ସ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଷୋଳ ଚକା ଯାହାର ପ୍ରଭୁ ବଳଭଦ୍ରଙ୍କର ଚ ଚଉଦ ଚକା ବିଶିଷ୍ଟ ଆମର ତାଳଧ୍ୱଜ ଆଉ ମା ସୁଭଦ୍ରାଙ୍କର ବାରଚକା ବିଶିଷ୍ଟ ଦର୍ପ ଦଳନ ରଥ ସେ ଯୋଉ ପ୍ରତିବର୍ଷ ଯୋଉ ତିଆରି ହୁଏ। ସେ ଯୋଉ ରଥରେ ଯୋଉ ରଥ ଭିଡିବା ରଥ ଦଉଡିର ଭିଡିବାର ଯୋଉ ଭକ୍ତ ମାନେ ସୁଯୋଗ ପାଆନ୍ତି ନିଜ ଭଗବାନଙ୍କୁ ବାହାରେ ଦେଖି ଯୋଉ ଆତ୍ମ ବିିଭୋର ହେଇଯାଆନ୍ତି ଉ ହୁ
ଆଜ୍ଞା
ସଂକୀର୍ତ୍ତନ ଢୋଲ ମାଡରେ ପୁରା ମାନେ ବଡ ଦାଣ୍ଡ କମ୍ପୁଥାଏ। ଲକ୍ଷ ଲକ୍ଷଙ୍କ ଭକ୍ତଙ୍କ ସମାଲମ ପ୍ରଭୁ ପୁନର୍ବାର ପୁଣି ନଅ ଦିନ ପରେ ବୁଲି ବୁଲି ନିଜ ମାମା ମାଉସି ଘରୁ ପୋଡ ପିଠା ଖାଇ ନିଜ ଜାଗାକୁ ପୁଣି ଫେରିଯାଆନ୍ତି ବର୍ଷକୁ ଥରେ ଭ ଭକ୍ତଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପାଖକୁ ଆସନ୍ତି ସ୍ଵୟଂ ଭଗବାନ ଏଇଭଳିଆ ପରମ୍ପରା ବୋଧେ କୋଉଠି ଆମ ଓଡିଶା ପରମ୍ପରାଠୁ ଆଉ ଉତ୍କୃଷ୍ଟତମ ପରମ୍ପରା ମୁଁ ବଧ ହୁଏ ଭାବୁ ଆଉ କୋଉଠି ସେମତି ନଥିବ ଭାବନ୍ତୁ ଆମର ଏତେ ଏତେ ବଢିଆ ପରମ୍ପରା ଆମର ସେଇଟା ଗୋଟେ ମାନେ ଦେଖନ୍ତୁ କେତେ ପରିମାଣର ବିଦେଶୀ ବି ତା ଦ୍ଵାରା ପ୍ରଭାବିତ ହଉ ନ୍ତି ଯେ ଦେଶ ଦେଶରେ ବାହାର ଦେଶରେ ବି ଆମର ଜଗନ୍ନାଥ ସଂସ୍କୃତି ଜଗନ୍ନାଥ ପରମ୍ପରା ଚାରିଆ ବର୍ତ୍ତମାନବାପି ଯାଇଛି ସବୁ ଜାଗାରେ ବର୍ତ୍ତମାନ ରଥଯାତ୍ରା ହେଲାଣି କେବଳ ଓଡିଶାରେ କାହିଁକି ନାଇଁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ତ ହୁଏ ତାର ତ ତୁଳନା କାହା ସହିତ ହେଇପାରିବ ନାହିଁ। କିନ୍ତୁ ଭକ୍ତଙ୍କର ମାନେ ଭାବନା କେମିତି ଦେଖନ୍ତୁ କେତେ ଭକ୍ତି ସବୁଆଡେ ବର୍ତ୍ତମାନ ଦେଶ ବିଦେଶରେ କେବଳ ଆମ ଦେଶରେ କାହିଁକି ବହୁତ ଦେଶରେ ବାହାରେ ବି ଜଗନ୍ନାଥଙ୍କର ମହାପ୍ରଭୁଙ୍କର ରଥଯାତ୍ରା ବର୍ତ୍ତମାନ ହେଲାଣି ଖାଲି ରଥଯାତ୍ରା କାହିଁକି ଓଡିଶାରେ ଆମର ବହୁତ ପ୍ରକାର ପର୍ବପର୍ବାଣୀ ଅଛି। ଏବେ କାର୍ତ୍ତି କ ପୂର୍ଣ୍ଣିମା ଦେଖନ୍ତୁ କାର୍ତ୍ତିକ ମାସ ସରିଲା ବେଳକୁ ଆମର କାର୍ତ୍ତିକ ପୂର୍ଣ୍ଣିମା ପରେ ପରେ ଆମର କେତେ କାର୍ତ୍ତିକ ମାସରେ କେତେ ଲୋକ ମନ୍ଦିର ପନ୍ଦ ମନ୍ଦିର ଯାଆନ୍ତି। ସେଇଟାକୁ ପୁରା ଗୋଟେ ମାସକୁ ଆମର ଗୋଟେ ମାନେ ପବିତ୍ର ମାସ ଭଳିଆ ହୁଁ ପା ଲୋକ ପାଳନ କରନ୍ତି।
ହଁ ଓଡ଼ିଆ ଓଡ଼ିଆମାନେ ବହୁତୁ ପାଳନ କରନ୍ତି।
ଓଡ଼ିଆ ମାନେ ଆମର ପାଳନ କରନ୍ତି ତାପରେ ପରେ ଆମର ଆରମ୍ଭ ହେଇଯାଏ ବାଲିଯାତ୍ରା। କେତ୍ ବିଶ୍ଵ ପ୍ରସିଦ୍ଧ କେତେ ଲୋକଙ୍କର ସମାଧାନ ସମାଗମ ସେଠି ହୁଏ
ଠିକ୍ କହିଲେ ବିଭିନ୍ନ ପ୍ର ହଁ ଦେଖିଛି ବିଭିନ୍ନ ପ୍ରକାର ବାଣିଜ୍ୟ ମେଳା ମଧ୍ୟ ହୋଇଥାଏ ସେଇଠାରେ।
ହେଇଥାଏ କେତେ ପ୍ରକାରର ବେପାର କେତେ ପ୍ରକାରର ଲୋକ କଉଠୁଁ କେଉଁଠୁ ଲୋକ ସବୁ ଆସିଥାଆନ୍ତି କେତେ ବଡ଼ ପରିମାଣରେ ଆମର ଗୋ ଟେ ସେଇଟା ଗୋଟେ ପରମ୍ପରାଗତ ଯାତ୍ରା ବର୍ତ୍ତମାନ। କେତେ ପୁ ପୁରୁଣା ଇତିହାସ ଯେତେବେଳେ ସାଧବ ପିଲା ମାନେ ଯାଉଥିଲେ ଅନ୍ୟ ଦେଶକୁ ଦୂର ଦେଶକୁ ଆମର ନେଇ। ସବୁ କାରଣ ଆମ ଭାରତ ତ ଗୋଟେ ସୁନାର ଚଢେଇଥିଲା ନା ଭାରତରେ କୌଣସି ଜିନିଷର ଆମର ଅଭାବ ନଥିଲା ନା ସୁନା ନା ମସଲା ନା କାଠ କୌଣସି ଜିନିଷର ଅଭାବ ଆମ ଭାରତ ବର୍ଷରେ ନଥିଲା ସେଇ ଯୋଉ ପରମ୍ପରା ଥିଲା ସାଧବ ପୁଅ ମାନେ ନେଇକି ବାହାରକୁ ଯାଉଥିଲେ ବାହାର ଦେଶକୁ ଅନ୍ୟ ଦେଶକୁ ସବୁ ଯାଉଥିଲେ। ତାଙ୍କୁ ନେଇକି ବେପାର ବାଣିଜ୍ୟ କରୁଥିଲେ ସେଇ ପରମ୍ପରାକୁ ଆଜି ବି ବର୍ତ୍ତମାନ ଦେଖିବା ପାଇଁ ଆମର ବର୍ତ୍ତମାନ ବାଲିଯାତ୍ରା ଆମର ପାଳନ କରାହଉଛି।
ଆଜ୍ଞା ଆଉ ବିଭିନ୍ନ ରାଜ୍ୟ ମାଧ୍ୟମଙ୍କ ରୁ ମଧ୍ୟ ଆସ ଥାନ୍ତି ବାଲିଯା
ଆସିଥାନ୍ତି। ନାରୀ ପ୍ରଧାନ ଆମର କୁହାଯାଏ ଯେ ଆମ ସମାଜ ବର୍ତ୍ତମାନ ଅବଶ୍ୟ ବର୍ତ୍ତମାନ ସମସ୍ତେ ସମାନ ନାରୀ ପୁରୁଷ ସମସ୍ ସ୍ତେ ସମାନ ନିଜ କାନ୍ଧରେ କାନ୍ଧ ମିଶାଇ ନିଜ ପରିବାରର ମଙ୍ଗଳ ପାଇଁ ସମସ୍ତେ କାର୍ଯ୍ୟ କରୁଛନ୍ତି କିନ୍ତୁ ଆମର ଯୋଉ ମୁଖ୍ୟତଃ ଆମର କୁହାଯାଏ ଆମ ସମାଜ ପୁରୁଷ ପ୍ରଧାନ ସେଠି ନାରୀଙ୍କୁ ବି କେତେ ମହତ୍ତ୍ଵ ଦିଆଯାଏ ଦେଖନ୍ତୁ ମାନେ ଆମ ପରମ୍ପରା ଆମ ଭାରତୀୟ ସଂସ୍କୃତି ମାନେ ମାଙ୍କର ପୂଜା ଦଶ ଦିନି କରାଯାଏ ଦଶହରାରେ କେତେ ମାନେ ଭକ୍ତିର ସହିତ ଲୋକ ପାଳନ କରନ୍ତି ତାକୁ
ଠିକ୍ କହିଲେ ଦଶଟି ରୂପ ଧରି ମା ଦୁର୍ଗା ଆସିଥାନ୍ତି ଦଶହରା ଯାତ୍ରା କରିବା ପାଇଁ।
ଦଶ ଦିନ ଧରି ମାଆଙ୍କର ଅଲଗା ଅଲଗା ରୂପକୁ ପୂଜା କରାଯାଏ। ଛୋଟ ଛୋଟ କୁମାରୀ ମାନଙ୍କୁ ବି ପୂଜା କରାଯାଏ ସେ ଟାଇମ ମାନେ ସମୟରେ ଲୋକମାନେ ଘରକୁ ଡାକି ତାଙ୍କର ପାଦ ଧୋଇ ନବ କୁମାରୀଙ୍କୁ ପୂଜା କରନ୍ତି। ନାରୀକୁ ସମ୍ମାନ ଦବା ପାଇଁ ପୂଜା କରନ୍ତି ନାରୀ ସମ୍ମାନ ଆମର ପୃଥିବୀ ମା କୁ ସମ୍ମାନ ଦବା ପାଇଁ ଆମର ରଜ ପର୍ବ ପାଳନ କରାଯାଏ।
ଆଜ୍ଞା।
କେତେ ବଢ଼ିଆ ସଂସ୍କୃତି ଆମର ସମସ୍ତଙ୍କୁ ଏଇଠି ସମାନ ସଚକ୍ଷୁ ରେ ଦେଖାଯାଏ। ଆମର ଆମର ପୃଥିବୀ ମା କୁ ବି ସମ୍ମାନ ଦବା ପାଇଁ ଆମର ରଜ ପର୍ବ ପାଳନ କରାଯାଏ। ଯେମିତି ମା କୁ ଆମର ତିନି ଦିନ କଷ୍ଟ ନ ହଉ ଚାଷ ଚଷା ପୁଅ ମାନେ ତିନି ଦିନ ଚାଷ କାମ ବନ୍ଦ କରନ୍ତି।
ଠିକ୍ କହିଲେ ସବୁ ଖୋଳାଖୋଳି ମଧ୍ୟ ବନ୍ଦ ହୋଇଥାଏ ସେହି ସମୟରେ ରଜ ଆସିଗଲା
କେବଳ ଖୋଳା ଖୋଳି ନାଇଁ ଚାଷ ହୁଁ ସମ୍ବନ୍ଧୀୟ ସବୁ ପ୍ରକାର କାର୍ଯ୍ୟକୁ ବନ୍ଦ ରଖା ଖାଯାଏ କାରଣ ମା ମାଆଙ୍କୁ ସେତେବେଳେ ସମ୍ମାନ ଦିଆଯାଏ ନାମ ଉଁ ଉଁ ମାନେ ଉଁ ଧରା ମାଙ୍କୁ ସେତିକି ସମ୍ମାନ ଦିଆଯାଏ ଯେ ମାଙ୍କୁ ଆମେ ଏତେ କଷ୍ଟ ଦଉଚେ ତିନି ଦିନି ଆମେ ତାଙ୍କୁ ବର୍ତ୍ତମାନ ଟିକେ ମାନେ ଖୁସି ଦବା ତାଙ୍କ ପାଇଁ କରିବା। ନିଜେ ବି ଖୁସି ହବା ଭୋଗ ବି ବୋହୁତ ଲାଗେ। ଆମର ଉଁ ତିନି ଦିନି କାଳ ରଜ ଜୋଳି ତାଙ୍କ ସହିତ ଉଁ ମାନେ ଆମ ପୃଥିବୀ ମାତାଙ୍କ ସହିତ ଆମର ନାରୀମାନୁଙ୍କୁ ବି ସମ୍ମାନ ଦିଆଯାଏ ତିନି ଦିନ ତାଙ୍କୁ ବି ସେମାନେ ବି ଖାଇ ପିଠା ପଣା ଖାଇ ନୂଆ ଡ୍ରେସ୍ ପିନ୍ଧି ଦୋଳିରେ ଝୁଲି କେତେ ପ୍ର କେତେ ଆନନ୍ଦ କରନ୍ତି କେ
ପୂଜା କରନ୍ତି ନୂଆ ପାନ ଖାଇ ଯାତ୍ରା ବୁଲି ନିଜ ସହରରେ ପାଳି ପାଳନ କରି ନୂଆ ବସ୍ତ୍ର ଧାରଣ କରି
ତେଣୁ ଆମ ଭାରତ ବର୍ଷର ଆମ ଓଡିଶାର ଆମର ପରମ୍ପରା ଆଉ ଗୋଟେ ନିଆରା ପରମ୍ପରା ଏଇ ଭଳିଆ ପରମ୍ପରା ବୋଧେ ଉଁ କୋଉଠି ଥିବ ମୁଁ ତ ଜାଣି ନାହିଁ କିନ୍ତୁ ଆମ ପରମ୍ପରା ଗୋଟେ ଏମିତି ଆମ ସମାଜ ଯୋଉଠି ଆମ ସମସ୍ତଙ୍କୁ ସମ୍ମାନ ଦବା ଆମେ ଶିଖିଚେ ଛୋଟ ପିଲାଙ୍କ ପାଇଁ ବି ଆମେ ପର୍ବ ପାଳନ କରୁଚେ। ଦେଖିବାକୁ ଗଲେ ଶିଶୁ ଦିବସ ଗୁରୁମାନଙ୍କୁ ସମ୍ମାନ ଦବା ପାଇଁ ଗୁରୁ ପୂର୍ଣ୍ଣିମା ତେଣୁ ସବୁ ପ୍ରକାର ସମସ୍ତଙ୍କୁ ସମ୍ମାନ ଦବା ପାଇଁ ଅଲଗା ଅଲଗା ସମସ୍ତଙ୍କ ପାଇଁ ଗୋଟେ ଗୋଟେ ପର୍ବ ପାଳନ କରାଯ୍
ପର୍ବ ପାଳନ କରାଯାଏ ଓଡିଶାରେ।
ତେଣୁ ଆମର ଯୋଉ ପର୍ବ ପାଳନ ଆମର ଯୋଉ ସଂସ୍କୃତି କେବଳ ପର୍ବ ପାଳନ କାହିଁକି ପର୍ବ ପାଳନ ସହିତ ଆମର ଉଁ ଯୋଉ ସଂସ୍ କୃତିଗତ ଆମର ଯୋଉ ନିଜ ଆମର ଓଡିଶା ଉଁ ସଂସ୍କୃତିରେ ଯୋଉ ସବୁ ପିଠା ପଣା ଇଏ ଉଁ ମାନେ କେତେ ପ୍ରକାର ପିଠା ପଣା ଅଛି। ଖାଇକି ସମସ୍ତେ ଆମ ନିଜର ପର୍ବ ପର୍ବ ଅନୁସାରେ ପିଠା ପ ମାନେ ଉଁ ପଣା ତିଆରି ଘରେ କରାଯାଏ। କେତେବେଳେ ପୋଡ ପିଠା କେତେବେଳେ ଗଇଁଠା ପିଠା କେତେବେଳେ ଉଁ ଚକୁଳି ପିଠା ବୋହୁତୁ ପ୍ରକାର ପୋ ପି ପିଠା ପଣା ହୁଏ ପର୍ବପର୍ବାଣି ଆସିଲେ ସବୁଠୁ ବେଶୀ ଆନନ୍ଦ ଲାଗେ ସେଇ ଜିନିଷର ମା ଯୋଉ ପିଠାପଣା ଉଁ ପ ଅନେକ ପ୍ରକାର କରନ୍ତି। ତବୁ ଖାଇକି ଆମେ ମଜା ନଉ।
ଆଜ୍ଞା ହଉ ଭାଇ ସମୟ ତ ହେଇଯାଇଛି ମୁଁ ରହୁଛି ନମସ୍କାର।
ଆପଣଙ୍କ ସହିତ କଥା ହେଇ ବୋହୁତ ସ ଭଲ ଲାଗିଲା ଆଜି ତ ସମୟ ହେଲାଣି ପୁଣି ଆଉଥରେ କେତେବେଳେ କଥା ହବା।
ଧନ୍ୟବାଦ ଭାଇ ଉଁ ଜୟ ଜଗନ୍ନାଥ।